ହ୍ୟାଲୋ।
ଆଜ୍ଞା ମ୍ୟାଡାମ ନମସ୍କାର।
ନମସ୍କାର। କଣ କରୁଥିଲେ? ହଁ ହଁ ଭଲ ଅଛି। ଆପଣ କଣ କରୁଥିଲେ?
ଏଇ ମୁଁ ଗୋଟେ ଛୋଟ ଡ୍ରଇଂ ଟା ବନଉଥିଲି।
ଓହୋ ପ୍ରୀ ଟାଇମରେ ନା। ହଁ ମୁଁ ବି ଏମିତି ମୁଁ ବି ଇଭିନିଂରେ ଟି କେ ଟୀ ଫୀ ଚା ଫା ପି ସାରିକି ଟିକେ ଏଇନେ ଟିକେ ସିଲେଇ କରିବା ମୁଁ ଜାଣିଚି ତ ଷ୍ଟିଚିଂ ତ ମୁଁ ସେଇଟା ହିଁ କରୁଥିଲି।
ଆପଣଙ୍କୁ ସିଲେଇ ତାହଲେ ଜଣା ଅଛି?
ବେଶୀ ନୁହେଁ ଏମତି ନର୍ମାଲ ଇଏରେ ଆଉ।
ଆପଣ ତାହେଲେ କଣ କଣ କରିପାରନ୍ତି ସିଲେଇରେ?
। । ସିଲେଇରେ ଯୋଉ ଏଇ କପଡା ହାରିକା ଯୋଉ ଅଛି ଅଳ୍ପ କେ ତାକୁ ଆମର ଯୋଉ ଏମତି ବ୍ଲାଉଜ ବ୍ଲାଉଜ ହେରିକା ସବୁ ହୁକ କାଜ ବ ବଟମ ଯୋଉ ଲଗା ହୁଏ ଡ୍ରେସ ଫ୍ରେଶ ଟିକେ ସାଇଟ ମରା ହୁଏ ତ ସେଇ ଟାଇପ ର ମୁଁ ଜାଣିଛି। ଏଇ ଫ୍ରୀ ଟାଇମ୍ ରେ ବସିକରି ନର୍ମାଲ ହଁ ମୁଁ ବେଶୀ ଆଉ ତିଆରି ହେରିକା ଜାଣି ତିଆରି ହେରିକା ମୁଁ ଜାଣି ନେଇ। । ଆଉ ହଁ ଏମିତି ମୁଁ ଜାଣିଛି ଯେହେତୁ କରେ ଟିକେ ଟିକେ ଆଉ।
ଅ ଆପଣ ଶିଖୁ ନାହାନ୍ତି।
ନାଇଁ ଶିଖୁଥିଲେ ସେମିତି। ତ ଇଛା ବି ଅଛି ଘରେ ବି ଗୋଟେ ମେସିନ ଅଛି। ଏଇ ଫ୍ରି ଟାଇମ ଯେତେବେଳେ ମିଳେ ତା ଦେହରେ ଟିକେ ସିଲେଇ ସିଲା ଆରମ୍ଭ କରିଦିଏ ଆଉ। ତମର ଡ୍ରଇଂ ଫେବ୍ରାଇଟ ବୋଧେ।
ଅ ଫେବ୍ରାଇଟ ନୁହଁ ମୁଁ ଯତେବେଳେ ଫ୍ରି ଥାଏ ଅ ମୁଁ ବନେଇ ଦିଏ।
କଣ ସବୁ ଏମତି ଫ୍ଲାୱାର ହେରିକା ସବୁ।
ମଣ୍ଡଲ ଆର୍ଟ ହେଲା କି ଯେମତି ଗଣେଶଙ୍କର କି ଦୁର୍ଗାଙ୍କର କି ଛୋଟି ସେରା ସବୁ ମୁଁ ବନାଏ।
ସବୁ ଯୋଉ ଦିୱାଲୀ ହେରିକା ଯୋଉ ପଡେ।
ହଁ ରଙ୍ଗୋଲି ଆଉ ମାଣବସାରେ ଯେମ
ଆମର ମାଣବସା ଚିତା ହଁ।
ହଁ ଏଇଟା ଆମର ତ ସଂସ୍କୃତି ନା।
ହଁ ହଁ ସେଟା ତ ଆଗ ଜାଣିଆ କଥା ହଁ। ସେଇଟା ତ ଠିକ କଥା। ହଁ ମୁଁ ବି ଜାଣିଚି ମୁଁ କରେ ଆମର ଯୋଉ ମାଣବସା ହେରିକା ଝୋଟିରେ ମୁଁ ହିଁ ପକାଏ ଏତେ ଭଲ ଅବଶ୍ୟ ଜାଣିନି କିନ୍ତୁ ମୁଁ ଟ୍ରାଏ କରି ପକାଏ ସବୁଥିରେ, ଏଇ ୟୁଟ୍ୟୁ ବୁ ହେରିକାରେ ଦେଖିକିରି କିଛିଟା ପକାଏ ଆଉ।
ୟୁଟ୍ୟୁବରୁ ତ ଆମକୁ ବହୁତ ଷ ଶିଖିବାକୁ ମିଳୁଚି ଅ ସବୁ ପ୍ରକାର।
କନଫ୍ୟୁଜ୍ ହେଇ ଯାଉଚି ତ ୟୁଟ୍ୟୁବ ଟିକେ ଦେଖିଦେଲେ ହଁ ଏଇ ଡିଜାଇନ, ଏଇ ଡିଜାଇନ ଟିକେ ଏମତି ଭାବି ଦେଇକିରି ହଉଚି ଆଉ। ହଉ।
ୟୁଟ୍ୟୁବ ତ ଆଜିକାଲି ସମସ୍ତେ ସବୁ ପ୍ରକାର ଚା ସବୁ ଲଜିକ, ୟୁଟ୍ୟୁବ ଗୋଟେ ପ୍ରକାର ଲଜିକ। ପ୍ଲାଟଫର୍ମ ହେଇଗଲାଣି ନୁହଁ।
ହଁ ସେଇଟା ତ ଠିକ କଥା।
ଆଉ କଣ କ ମାନେ ସିଲେଇ ସହିତ ଆଉ କଣ କଣ?
ସିଲେଇ ସହିତ ମୁଁ ଆଉ ଏମତି ଘରେ ମତେ ଟିକେ ଘରେ ସବୁ ସଜାସଜି କରିବା ପାଇଁ ଭଲ ଲାଗେ। କୋଉଠି କେମତି ଟିକେ ରଖିଲେ କୋଉ ଜିନିଷ ଟା ସୁନ୍ଦର ଲାଗିବ। ସେଇ ଟାଇପର ମତେ ଟିକେ ଭଲ ଲାଗେ ଆଉ।
ଆଚ୍ଛା। ଆଉ କଣ ସବୁ?
ଆଉ ଏମତି ଫ୍ରୀ ଟାଇମ ତ ପାଏ ମୋ ବାଇଲ କେଞ୍ଚିଆକୁ ତ ଫ୍ରୀ ଟାଇମରେ ଭଲଲାଗେ, ଆଜିକାଲି ଯୋଉ ଇନଷ୍ଟା ହେରିକା ଆସୁଚି। ଟିକେ ନ ଦେଖିଲେ ସେ ଟାଇମଟା ଭଲ ଲାଗେନି ନା, ଆଉ କିଛି ମୋବାଇଲକୁ ଛାଡିକିରି ଆ ମର ପୁଣି ଆଉ କିଛି ଅଛି ନା ନାଇଁ, ସେଇ ଟାଇମରେ ମୁଁ ଖାଲି ଷ୍ଟିଚିଙ୍ଗ ଫିଚିଙ୍ଗ କରଦିଏ, ଟିକେ ରୋଷେଇ କରି ଦିଏ ମାଆଙ୍କ ପାଖରେ ଟିକେ ସାହାଯ୍ୟ କରିଦିଏ ଏମତି ଟାଇପର ଆଉ।
ଆଛ ମୋବାଇଲ ଯୋଉ ଦେଖନ୍ତି କହିଲେ ଅ ସେଥିରେ କଣ ସବୁ ଦେଖନ୍ତି?
ଏଇ ୟୁଟ୍ୟୁବ ରେ ମୁଁ ଟିକେ ସର୍ଚ୍ଚ କରିକି ଦେଖେ କଣ ଖାଇବା ରେସିପି, ନହେଲେ ଏଇ ହୁଁ ଯୋଉ ଝୋଟି କଥା କହୁଚ। ନହେଲେ କିଛି ଏକ୍ସଟ୍ରା ନଲେଜ ସବୁ।
ନଲେଜ୍ ମାନେ କୋଉ ଟାଇପର?
ଏକ୍ସଟ୍ରା ନଲେଜ କହିଆକୁ ଗଲେ ଯୋଉଟା ମୁଁ ଜାଣିନଥିବି, ଧର ଗୋଟେ ଇଂଲିଶ ମିନିଙ୍ଗ ଗୋଟେ ହେଲା ଏଇଟା ତ ମୁଁ ବୁଝିପାରୁନି। କଣ ଏଇଟା? ଗୋଟେ ସର୍ଚ୍ଚ କରିଦବା ତା ଉପରେ ସେଟାରେ କଣ ଆସୁଚି। ଏଇ ଟାଇପର ସବୁ ଆଉ ଇନଷ୍ଟାଗ୍ରାମ ଟିକେ ବହୁତ ଟିକେ ଚଲାଏ ଏଇ ଭିଡିଓ ଫିଡିଓ ଟିକେ ସବୁ ଯୋଉ ରିଲସ ବନଉଚନ୍ତି, ସେଇଟା ଟିକେ ଦେଖିଆକୁ ଭଲ ଲାଗେ।
ଆଚ୍ଛା। ଆପଣ ମେହେନ୍ଦୀ ବନାନ୍ତି।
ଆ ମେହେନ୍ଦୀ କେବେ ମୁଁ ବନେଇନି। ଫାଷ୍ଟ୍ ଟାଇମ୍ ଗୋଟେ ଟ୍ରାଏ କରି ବୋଲି ଭାବୁଥିଲି ନର୍ଭସ ରେ ମୁଁ ଆଉ କରିନି ମୋ ଫ ବି ମୁଁ କେବେ ବନେଇନି।
ମାନେ ଆସେ
ନା ଆସେନି ବା ମୁଁ ହଁ ସେମତି କୌଣସି ଜିନିଷ କ ଆସିବ ସେମିତି ଧରିଲେ ହବ କିନ୍ତୁ ମତେ ଏତେ ଆସେନି ନାଇ ଆଉ ମୁ ଜମା ବନେଇନି କାହା ହାତରେ ବି ବନେଇନି।
ମତେ ମେହେନ୍ଦୀ ଲଗେଇବାକୁ ଭଲ ଲାଗେ ଆଉ ତାହା ହାତରେ ଲ ବେଶୀ ଭଲ ଲାଗେ ଏଥିପାଇ ବେଶୀ ଭଲ ଲାଗେ କାହିଁକି ନା ମୁଁ ଯୋଉ ଭଳି ଭାବେ ଯେ ମୁଁ ଏମତିଆ ଡିଜାଇନ ଟା ବନେଇବି ତ ମୋ ନିଜ ହାତରେ ମୁଁ ସେଇଟା ବନେଇ ପାରେନି ଅ ତ ସେଥିପାଇଁ ମୁଁ ଯଦି ଆଉ ଜଣଙ୍କ ହାତରେ ବନଉଛି ନା ମତେ ଭଲ ଲାଗେ ଯେ ତ ଆଉ ଜଣଙ୍କ ହାତରେ ବନଉଥିବି ମୁଁ ଯୋଉଁ ଡିଜାଇନି ଟା ଭା ମୁଁ ତା ହାତରେ ସେଇଭଳିଆ ବନେଇ ପାରେ ତ ସେଥିପାଇଁ ମତେ ଟିକେ
ତ ସମସ୍ତେ ବନଉଛନ୍ତି ନା ତ ସେଥିରେ କିଛି ନାହିଁ ଆଉ ସବୁ ଜିନିଷ ବି ଟ୍ରାଏ କରିବା ଟା ବି ଭଲ ଯେତେବେଳେ ଫ୍ରି ଟାଇମ ରେ ସବୁ ଜିନିଷ ଜାଣିବା ଟା ଠିକ୍। ଆଉ କଣ ଡିନର ଫିନର ହେଲାଣି ନା ହେଇନି?
ନାଇଁ ନାଇଁ ହେଇନି।
ଆଉ କେତେବେଳେ ନଅଟା ପରେ?
ସେଇ ସେଇ ଦଶଟା ପରେ ଦଶଟା ସାଢେ ଦଶଟା।
ଅହୋ ରୁଟି ନା ଭା
ନା ନା ରୁଟି ରୁଟି ଆଉ କଣ ହବ ମ ଜାଣିନି।
କୁଆଡେ ଯାଇଛନ୍ତି ନା କଣ ଗାଡି ସାଉଣ୍ଡ ଶୁଭୁଛି?
ନା ନା ଘରେ ଅଛି।
ଓହୋ ରୋଡ ସାଇଡି ବୋଧେ ଆପଣଙ୍କ ଘର ନା?
ହଁ।
ଓହୋ ସେଇଥିପାଇଁ ଯାଉଛିରେ ଆଉ ଆ ଆଉ କଣ କୁହନ୍ତୁ?
ଆଛା ଆପଣଙ୍କୁ କୋଉ ଟାଇପ ର ସବୁ ଡ୍ରେସ୍ ହେରିକା ପସନ୍ଦ?
ତାକୁ ଆଣିକି ଛାଡିଦିଅ କବାଟ ଡ୍ରେସ୍ ହେରୀକା କହୁଛନ୍ତି ତ?
ହଁ।
କୋଉ ଟାଇପ ର ମାନେ କଣ କହିଲେ ମୁଁ ବୁଝିପାରୁନି?
ମାନେ ମୁଁ କଣ ପଚାରୁଛି ଆପଣଙ୍କୁ ସେ ଆପଣଙ୍କୁ କେମିତି ଭଲ୍ ମାନେ ପିନ୍ଧିବାକୁ ଭଲ ଲାଗେ ଯେମିତି ଶାଢୀ ବି ତେବେ ୱେଷ୍ଟର୍ନ ର ଭଲ ଲାଗେ କି ଟ୍ରାଡିସ୍ନାଲ୍?
ମୁଁ ସବୁ ଟ୍ରାଏ କରୁଛି। ଜିନ୍ସ ଟପ୍ ଧରିକା ବି ପିନ୍ଧେ ତ - ମୁଁ - - ମତେ ଟିକେ ସାଲୁଆାର ଭଲ ଲାଗେ ଲଙ୍ଗ ଲଙ୍ଗ ଯୋଉ ଇଏର
ଆଛା।
ଲଙ୍ଗ ସାାଲୱାର ତାପରେ ଏବେ ଯୋଉ କୁନି ବଡ ଲଙ୍ଗ ଲଙ୍ଗ ନି ଥିବ। ସେଇ ଟାଇପ ର ମତେ ଭଲ ଲାଗେ ଆଉ। ଆମର ଟ୍ରଡିସନାଳ ସବୁ ଭଲ ଲାଗେ।
ଅପୋତ ତାହଲେ ଭଲ ଲାଗେ।
ହୁଁ ହୁଁ ତମକୁ କଣ ଭଲ ଲାଗେ?
ମତେ ନା ଟିକେ ଆମର ଯୋଉ ଅ ରହିଲା ସମ୍ବଲପୁରୀର ସବୁ ଶଲବାର ରହୁଛି ଯୋଉଟା କି ହାତ ତିଆରି ମତେ ଟିକେ ସେଇଟା ବେଶୀ ଭଲ ଲାଗେ।
ସମ୍ବଲପୁରରି ଟାଇପ ର।
ହଁ ସମ୍ବଲପୁରୀର ଯୋଉ ସବୁ ଡ୍ରେସ ହୁଏ କପଡା। ତାକୁ ସିଲେଇ ହଇକି ବନା ହଏ। ସେ ଡ୍ରେସ ବି ଏବେ ମିଳିଲାନି ଆଗରୁ ତ ଏତେ ନଥିଲା ଆଗେ ତାର କପଡା ଆସେ ସେଟ କପଡା ତାକୁ ତମେ ନିଜ ହିସାବରେ ବନେଇବ।
ଲେ
ମାନେ କୁତି ହେରିକା ସମ୍ବଲପୁରୀ ର ହେଇକି ବିକ୍ରି ହଉଛି। ତ ମତେ ସମ୍ବଲପୁରୀ ସବୁ ବେଶୀ ଟିକେ ପସନ୍ଦ।
ଭଲ ଲାଗିବା ସମ୍ବଲପୁର ଡେସ ଭଲ କଣ କହିଲ ସେଟା ଅବଶ୍ୟ ଭଲ ଦେଖା କେତେଟା ଆଖି କାଁକ ଏଟା ସିମ୍ପଲ ଥାଏ ନା। ବେଶୀ ଯାତ୍ରା ନଥାଏ କିନ୍ତୁ ପିନ୍ଧିବା ପାଇଁ ଭଲ ଲାଗେ ତା ପ୍ରାଇସ୍ ବି ବହୁତ ରେଟ ଯେ। କିନ୍ତୁ ଡିଜାଇନ କିଛି ନଥାଏ ଯୋଉ କଲର ହଁ।
ମତେ ଏଥିପାଇଁ ଭଲ ଲାଗେ କାହିଁକି ନା ଯୋଉ ସମ୍ବଲପୁରୀ ଡ୍ରେସ ସବୁ ସେ ସବୁ ଆମ ହାତ ତିଆରି ମାନେ ଆମ ଓଡିଶାର। ତସ ହ ହଁ। ଯେହେତୁ ସେଇଟା ଆମର ନିଜର ଏ ସମ୍ବଲପୁରୀ ର ଅ ଆମ ଦେଶ ବାହାରେ ବହୁତ ପ୍ରସିଦ୍ଧ ସେମାନେ ବି ତାକୁ ଆପଣାଉଛନ୍ତି ଯଦି ଆମ ନିଜ ଦେଶର ନିଜ ଦେଶରେ ରହିକି ଆମେ ସେଇଟାକୁ ନ ପ କି ଷ୍ଟଣ ର କଲଚର କୁ ଆପଣେଇବା ତାହେଲେ କେମତି ହବ।
ସେଇଟା ତ ଆମର ହିଁ ପରମ୍ପରା ନା ସେଇ ତା ଆମରି ଲୋକମାନୋନ ହିଁ କେତେ କଷ୍ଟରେ ତାକୁ ତିଆରି କରିବାକୁ ବହୁତ ଟାଇମ ଲାଗେ ସେମାନେ ନିଜେ ହାତରେ ମାନେ ତିଆରି କହିଥାନ୍ତି।
ହଁ ସେଇଟା ତ ଆମର ସମ୍ବଲପୁରରେ ଫେମସ ନୁହେଁ କି ସେଇଟା।
ହଁ ସମ୍ବଲପୁରଳି ତ ବହୁତ ମାନେ ପ୍ରସିଦ୍ଧ। ତା କାମ ସବୁ ନା ପୁରା ନିଖୁଣ ଆଉ ତା କାରୁକାଅ ତ ମତେ ବହୁତ ଭଲ ଲାଗେ ସେଟା ସି ଭୁଲ ହେଇଥାଏ କିନ୍ତୁ
ହଁ କିନ୍ତୁ ବହୁତ ସୁନ୍ଦର ଲାଗେ ହଁ ବହୁତ ବିନ୍ଧିଆକୁ କ ଟବୁଲ ଲାଗେ ଭଲ ଇଏ ଲାଗେ କିନ୍ତୁ କେବଳ ଏମିତି ଏ ଯେତ ସିମ୍ଲ ପୁରା ନା ପ୍ରାୟ ଲୋକଙ୍କୁ ଭଲ ଲାଗେନି ନା ଏିମ୍ଲ କିନ୍ତୁ ସେଟା ଭଲ ଲାଗେ।
ହଁ।
ହେଲା ଆଉ।
ଆଚ୍ଛା ମ୍ୟାଡ଼ମ ଟିକେ ମୁଁ ପରେ ଆପଣଙ୍କ ସହିତ କଥା ହେବି ଟିକେ କାମ ଅଛି ଙଥାଙ୍କୁ।
ଥ୍ୟାଙ୍କ ୟୁ।